ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର କଣ କରୁଛ?
ହଁ ମୁଁ ତ ଏବ ଗାଧେଇକି ଆସିଲି ଟିକେ ରେଡି ହଉଥିଲି ତ ଟିକେ ଚର୍ଚ୍ଚ ଯିବି।
ଆଚ୍ଛା ଚର୍ଚ୍ଚରେ ତମର କିଛି କାମ ଅଛି କି?
ହଁ ଆଜି ଆମର ପରା ପ୍ରୋଗ୍ରାମ ଅଛି ଆଜି ଆମର ଚର୍ଚ୍ଚରେ।
ଆଛା ଚର୍ଚରେ କଣ କର?
ହ୍ୟାଲୋ।
ହ୍ୟାଲୋ।
ଆଜି ହଉଛି ଆମର ଇଣ୍ଡିଆନ ଖ୍ରୀଷ୍ଟିଆନ ଡେ ଆଜି ଆମର।
ଆଛା।
ଆଜି ଆମର ସବୁ ଆଜି ସବୁ ଆମର ସବୁ ସେଇଠି ପ୍ରାପ୍ ପ୍ରାଥନା ହୁଏ ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଆମର ସେଠି ପ୍ରାର୍ଥନା ହୁଏ। ଆଉ କଣ କରୁଚ? ରୋଷେଇ ସରିଲା
ସରିନି ଚାଲିବ ଏବେ।
ଓ ହୋ ହୋ।
ମୁଁ କହିଲି ଆଉ ଖାଇସାଇଲଣି?
ନା ମୁଁ ଆଜି କିଛି ଖାଇନି ଆଜି। ଆଜି ଆମର ଉଠିବାର ସବୁ ଲେଟ ହେଇଗଲା ତ
ହଁ।
ଆଉ ଆଜି ଆମର ପୁରା ଲେଟ ହେଇଗଲା ଆଜି ସବୁ ରୋଷେଇ ଆଜି ଆଉ ଜଳଖିଆ ବି କିଛି ଆମେ ଆଜି ବନେଇଲୁନୁ ଆଜି ବର୍ଷା ବି ଏପଟେ ହେଲା ତ କାଲି ରାତି ରେ ଟିକେ ଆଉ ଓ ଡେରିରେ ଶୋଇପଡିଲି ତ। ହଁ ଉଠିଲା ବେଳେ ଟିକେ ଲେଟ ଗୋଟେ ହେଇଗଲା ଆଉ ଏବେ ଭାତ ବସେଇଚି। ଆଉ ସବୁ ହାଲଚାଲ କଣ ଆଉ ଏବେ ତ ପୁରା ଏବେ ତ ଆମର ବର୍ଷା ପାଇଁ ସବୁ ଆମର ସବୁ କଣ ହେଇଯାଉଛି ଅଧିକ ବର୍ଷା ହେଲେ ଯୋଉ ଚାଷ ବାସ କରିଥିବେ ସବୁ ନଷ୍ଟ ହୁଁ। ଆଉ ପରିବେଶ କେମତି ସୁରକ୍ଷା ରଖିବେ କେମିତି ପରିବେଶ ଯେ କେମିତି ସଚେତନ ରହିବେ ମାନେ ସାହି ପଡ଼ିଶା
ସବୁ ଲୋକ ମାନେ ଏ ବର୍ଷା ଦିନରେ ବିଭିନ୍ନ
ଏ ଆମର ମଶା ମାଛି ପାଇଁ ଏ ଡେଙ୍ଗୁ ରୋଗ ହେଇଯାଉନି କି ମ୍ୟାଲେରିଆ ଡେ ଡେଙ୍ଗୁ ରୋଗ।
ଆଉ ତମର ସେପଟେ କେମିତି ସବୁ ସଫା ରହୁଚନ୍ତି ନା ସଚେତନ ହେଇକି?
ହଁ କେତେ ଦେଲ? ହୁଁ।
ଆଉ କୁହ ତମର ଆଉ କେମିତି କଣ ସବୁ ଚାଲିଚି ସବୁ ଭଲ ମନ୍ଦ ସବୁ
ହଁ ଡେଙ୍ଗୁ ରୋଗ ହେଉଛି ଶୀଘ୍ର ଶୀଘ୍ର ବ୍ୟାପି ଯାଉଛି।
ତାର କେମିତି କଣ ସଚେତନ କରିବେ କଣ କରିବେ ତମର ସେ ସବୁ ଆଶା ଦିଦି ମାନେ ସବୁ ଅଛନ୍ତି ଏନ ମାସ ଦିଦି ମାନେ ସବୁ ଘର ଘର ବୁଲିକି କେମିତି କଣ ସଚେତନ ରହିବେ ବୋଲି କହୁଛନ୍ତି? ଚନ୍ତି ନା ନାଇଁ।
ନାଇଁ ଏପଟେ ଏପଟେ ବୋ ହୁତ ବର୍ଷ ର୍ଷା ହୋଉଚି ନା ସେ ଥିଲାଗି ପା ପାଣି କାଦୁଅ ସବୁ ଜାଗା ହୋଉଚି।
ହୁଁ।
ଘରୁ ବାହାରାର୍ ପାଇଁ ଅସୁବିଧା ହୋଉ ଚି। ହଁ। ଭଲରେ ସବୁ ଚାଲିଛି ଏବେ ସକାଳେ ଆଜି ଆମର ବର୍ଷା ହେଇଛି ବ ଭାଇ ମାନେ ଏତେ ବାପିଲା ଯେ ସେମାନେ ତ ନାହିଁ ରହିବାକୁ। ଆଉ କଣ ମୋ କଥା ଶୁଭୁ